ହ୍ୟାଲୋ। କଣ କରଥୁଲୁ?
ତେନୁ
ହଁ ତମେ କଣ କରଥୁଲ?
ହ୍ୟାଲୋ।
ହେଲେ ତୋମେ କଣ କରୁଛ? ରୁଟି, ଚାହା। ତୋମେ କଣ କରଥୁଲ?
ନାଇଁ ଏଇ ବସିଥିଲି ଆଉ କଣ। ହଁ। ମୁଁ ବା ବସିଥିଲି ଗାଧେଇ ଖାଇକି ବସିଛି। ମୁଁ ପଖାଳ ଭା ପଖାଳ ଭାତ, ଭଜା, ଶାଗ, ତୁ କଣ ଖାଇଥିଲୁ?
ହଁ। ମୁଁ ତ ଖାଇଥିଲି ଚାହା, ରୁଟି।
ତୋମ ଆଡେ ବର୍ଷା ହେଇଛି?
ତୋମ ଆଡ଼େ?
ହଁ ଆମ ଆଡେ ବର୍ଷା ହେଇଛି। ମୋ ମା କହୁସି କୋଉ ଦିନ ଆଣୁଛୁ। କିରା ଖାଇଥିଲୁ ବୋଲିକି ଆଳୁ ସିଝା ବାଇଗଣ ଭର୍ତ୍ତା
ଯାହା ଖାଇଥିଲ। ଶୋଇବ।
ହେଲା ଆମର ଗରିବ ଲୋକ ଆମର ଗାଈ ସାଙ୍ଗରେ ଖାଉ। ତୋରାଣ ସା ରେ ତୋରାଣ ବି
ଯାହାର ଗରିବ ଲୋକ ହଉ ଗାଈ ତା ହେଲେ ତୁମର ତୋରାଣି ପିଅ।
ଆମର ବର୍ଷା ହେଇଥିଲା ନା ସିଆଡେ କାଲି।
ହଁ ଆମ ଆଡ଼େ ମେଘ ହୋଇଥିଲା।
ଓହୋ ନା ବର୍ଷା ଆମ ଆଡ଼େ କାଲି ଜବରଦସ୍ତ ଜୋର ଦାରିଆ ବର୍ଷା ହେଇଥିଲା। ସନ୍ଧ୍ୟା ବେଳୁ ଯେ ରାତି ନଅଟା ସାଢେ ନଅଟା ଯାଏ ଆଠଟା ସାଢେ ଆଠଟା ଯାଏ ହେଇଥିଲା। ସେ ଆଜି ଖରା ପାଗ ଦେଇଛି ନା କାଉଁଳିଆ ପାାଗ ଦେଇଛି ତମ ଆଡେ। ଉଁ ହୁଁ।
ଆମ ଆଡ଼େ ପୁରା କାମ ଲାଗି କାଉଁଳେଇ ଦେଇଚି।
ଉଁ ହୁଁ ଆମ ଆଡେ ସେ କାମ ଲାଗି ଯାଇଛି। ଆଉ ରଜ ଗଲାଣି ଆଉ ସିଏ କେମିତି ହବ ଏ ବର୍ଷା ଦିନ ଆସିଲାଣି ବର୍ଷା ହବ। ନା କ ଆଉ କଣ ଖାଇ ଖରାବେଳେ ଆଜି କଣ ଖାଇବେ ରୋଷେଇ କଣ?
ଖରା ବେଳେ ଆଜି ଭାତ ଡାଲମା ଭଜା ତମର ଆଜି କଣ?
ଆମର ଆଜି କଣ ଭାତ ଡାଲି ଆଉ କଣ ଏମିତି କଣ କହୁଥିଲେ କରିବେ ବୋଲି ମୁ ଆଉ କଲିନି ଜାଣିନି। ଭାତ ଡାଲି କଲରା ଭଜା ସୁନସୁନିଆ ଶାଗ ଗରମ ଗରମ ସୁନସୁନିଆ ଶାଗ ପଖାଳଖାଇବୁ ଯୋଉ ଶାନ୍ତି ଓହ ଟିକେ ରସୁଣ ଛେଚା ଶାଗରେ ପଡିଥିବ। ଜବର ଲାଗିବ ନା କଣ?
ପିଆଜ ଟା ରସ
ନା ରସୁଣ ଶାଗରେ ଯୋଉ ଶାଗରେ ଯୋଉ ର ରସୁଣ ପଡି କହୁଏନି ଲାଷ୍ଟ ବେଳକୁ ଯୋଉ ଛୁଙ୍କଟା ଦିଅ ରସୁଣ ପଡିକି। ସେମତିଟିକେ ଅଧିକ ରସୁଣ ହେଇଥିବ ଭଲ ଲାଗିବ ଖାଇବାକୁ। ଖାଇଚୁନା କେବେ ଶାଗ କେତେ ପ୍ରକାର ଶା ଗ ଅଛି କହନି ସବୁ ନାଁ ଦେଖିଆ କଣ?
ସୁଜୁନା ଶାଗ କୋଶଳା ଶାଗ ଅଛି। ସୁଜୁନା ଶାଗ କୋଶଳା ଶାଗ ଆ ଆ ସୁନସୁନିଆ ଶାଗ ଆଉ ମଦୁରମ ଶାଗ ଆଉ ଲଳିତା ଏତିକି ମନେ ଅଛି।
ଉଁ ହୁଁ କ କ
ଖଡା ସାାଗ
ହୁଁ ହୁଁ।
ଆଉ ଏମତି କଣ ଆଉ ମୁ ଜାଣିନି ଆହୁରି ଥିବ ଅଛି ବଥୁଆ ଶା ପଚା ଶାଗ ସେଟା କଣ?
କଣ୍ଟା ଶା କଣ୍ଟା ଶାଗ ମାନେ କଣ୍ଟା ଟାଇପର ସେଟା ମାନେ କଣ୍ଟା ଥିବ। ସେ ଶାଗଟାରେ ତାକୁ ବାହାର କରିକି କରିବ। ସେ ଶାଗ ଟା ଖାଇଲେ ବଢିଆ ଲାଗେ ଖାଇବା ପାଇଁ। ଶାଗ ମାନେ ପତ୍ର ଟା କଣ୍ଟା କଣ୍ଟା ଟାଇପର ଥିବ ଟିକେ।
ସେଟାମୁଁ ଜାନନୀତ ହେଇଥିବ।
ଉଁ। ଆଉ ତମ ଆଡେ ତାହେଲେ ବର୍ଷା କାଲି ହେଇଚି। ହୁଁ ହୁଁ ମୁଁ କେବେ ଖାଏନି ବାପାଙ୍କୁ ଭଲ ଲାଗେ ବାପା ଆଣିକି ଥରେ ଉମ ବୋଉ ଦେଇଥିଲେ ଘରେ କରିଥିଲେ ଖାଇଥିଲି। ଆଉ ତାହଲେ ତମ ଆଡେ କାଲି ବର୍ଷା ହେଇଛି ନାହିଁ ମେଘ ହେଇଥିଲା ନୁହଁ।
ଆମ ଆଡେ ହେଇଚି ହଁ ଆମ ଆଡେ ମେଘ ହେଇଥିଲା ଭଲକି।
ହୁଁ ମୁଁ କହିଲି ପାଗ ତାହେଲେ ଥଣ୍ଡା ଅଛି ନା ଗରମ ଲାଗୁଚି।
ଆମ ଅଛି।
ହୁଁ ଆ ପାଗ ଥଣ୍ଡା ଅଛି ତାହେଲେ।
ହାଲୋ ହୁଁ।
ହୁ ସ ଉହୁଁ ପୁଣି ଆଜି ବୋଧେ ହବ ବର୍ଷା। ଆମର ଭାତ, ଡାଲି ପୋଟ ନ କଲରା ଭଜା, ସୁନସୁନିଆ ଶାଗ। ହଁ ଆଜି ଲାଗୁଛି ବର୍ଷା ହେଲା ଭଳିଆ ପୁଣି ସନ୍ଧ୍ୟା ବେଳକୁ ହବ ଯଦି କହିିଉଚ।
କଲରା ଭଜା ଟା ବି ଗରମ ଗରମ ଭାଜିଥିଲେ
ହଁ ଗରମ ଗରମ ଭାଜିବୁ ଟିକେ ଆଳୁ ଟା ବେଶି ଯୋଉ ମୋଟା କରିଦିଅନ୍ତି ପତଳା କରିକି ଟିକେ ଗୋଲ୍ ଗୋଲ୍ କରିକି ସାଇ
ପତଳା କରିକି ଟିକିଏ
ଟିକେ ତେଲ ଅଧିକ ଦିଆ ହେଇଥିବ ସ ହଳଦୀ ଟିକେ ଦିଆ ହେଇଥିବ। ଇଏ କରିକି ହଳଦିଆ ହଳଦିଆ ଆଉ ତେଲ ଟିକେ ଅଧିକ ଥିବ ଟିକେ ମାନେ ମାନେ ବେଶୀ ନରମ ତ ମାନେ କ୍ରିସ୍ପି ଟାଇପ ର ଥିବ ଆଉ ଖାଇବୁ ହଁ ମାନେ ଟିକେ କ୍ରିପ୍ସି ଟାଇପ ର ଲାଗିବ। ସେଇଟା ଭଲ ଲାଗିବ। ହୁଁ। ମାନେ ଭଜା ଟା ଯୋଉ କଲରା ଟା ଅତି ପୁରା ନରମ ହେଇଗଲେ ଏ ଏଇ ଲାଗିବ କିନ୍ତୁ ଟିକେ ଯଦି କ୍ରିସପି ଟାଇପ ର ମାନେ ଟିକେ ଖଡ଼ ଖଡ ଖଡ ଖଡ ଟାଇପ ର ଥିବ ମାନେ ବେଶୀ ବି ଖଡ଼ ଖଡ଼ ନୁହଁ ମାନେ ଟିକେ ହାଲକା। ମାନେ ନରମ ଥିବ ପ୍ଲସ ମାନେ ଇଏ ର ବି ଲାଗେ ହେଲା। ଦେଖିନୁ ଭଜା ଭାଜିଲା ବେଳେ ଯୋଉ ଭଜାଟା ତଳେ ଲାଗି ଯାଇଥିବ ଯେମିତି-ଇ ସେଇ ଟାଇପ୍ ର ଟିକେ ହେଲେ ଭଲ ଲାଗିବ ଖାଇବା ପାଇଁ। ରୋଷେଇ କରିଶିଖିଛ ନା?
ତା ମାନେ କଣ କହୁଚ ମତେ ରୋଷେଇ ଆସିନି।
ନା ପଚାରୁଥିଲିପା କରି ସିକିଚ ନା।? ଭଜା ହେରିକା ଭାଜି ଶିଖିଚ ନା? ଉଁ ହୁଁ। କଣ କଣ ତମର ରଜରେ କଣ ସବୁ ପିଠା ହେଇଥିଲା? ମୁଁ କହିଲି ରଜରେ ତମର ସବୁ କି କି ପିଠା ହୁଏ କଣ କହିଥିଲି ପା ଆଉ ଥରେ କହିଲେ କଣ ହେଲା। ତୁ କେତେଟା ପିଠା କରିଥିଲୁ ରଜରେ, ମୁଁ କହିଲି ତୁ କେତେଟା ପିଠା ରଜରେ କରିଥିଲୁ।
ରଜରେ ଝିଅ ପିଲାମାନେ କାମ କରନ୍ତିନି।
ତୁ କଣ କରୁଥୁଲୁ ତାହଲେ? ମୁଁ ପା ଦେଖିଥିଲି ତମ ପିଣ୍ଡାରେ ମୁଁ ପା ଦେଖିଥିଲି, ତୁ ତମ ବାରିପଟେ ହଉଛି ଶାଗ ଗଛ ଲଗଉଥିଲୁ ମାଟି ହାଣିକି ଫାଉଡ଼ାରେ। ସରତରେ କରୁନଥିଲୁ ମଝି ରଜଦିନ।
ନାଁ ତ।
ଆଉ ଆଉ କୁହ ତମର ଲଗାହେଇଥିଲା କୋଶଳା ସା ଶାଗ ତୁ ବାଛୁଥୁଲୁ।
ଦଶଟା ଏଗାରଟା ବେଳେ
ହୁଁ। ତମେ କେମିତି କଣ ଦେଖିଲ?
ମୁଟା ଯାଇଥିଲି ଶାଗ ଆଣିବାକୁ ତାର। ଯା ବିଲକୁ ଯା ସେଇଠି ସେ ବାଛୁଛି ତାକୁ କହିବୁ ଅଧକା ଦେଲୁ। ସେଇଥି ପାଇଁ କହିଲୁ ତୁ। କାମ କରୁଥିଲୁ ବୋଲି ତୁ। ହଁବା ସତରେ ମଜା ନୁହଁ ମିଛ କଥା କାହିଁ କହିମି।
ଯାମ।
ଆଉ କଣ ଖିଆ ପିଇଆ କଣ ପ୍ଲାନ ପାଗ ଥଣ୍ଡା ଅଛି ଗୋଟେ ଭଲ ଜିନିଷ କଣ କରିକି ଖିଆ ପିଇଆ ଆଛି କଣ ପ୍ଲାନ? କାଲି ରାତିରେ କଣ ଖାଇଥିଲି।
ରାତିରେ ମୁ ତାପରେ ଆସିଲା ବେଣି ଟିକେ କୁିକ ଟିକ ପାଣି ପିଇଲେ ଆଉ ଇଛା ହେଲାଣି ଖାଇବା ପାଇଁ ପଳେଇ ଆସ ଏଠୁ ଯାଇକି କହିଲେ ଖାଇବା ପାଇଁ ଆଉ ଇଛା ହେଲାଣି ବସ ଖାଇବା ପାଇଁ ତାପରେ ତ ମାନେ। ଆ ସେ
ହଁ ହଁ।
ଆଛା।
ହଁ କାଲି ରାତିରେ ଟିକେ ବିରିୟାନୀ ଖାଇଦେଲେ ତ ବାଗ ଲାଗିଲାନି ବିରିୟାନୀ ଟା ଗରମ କରିକି ଦେଲା ଗରମ କରିକି ଦେଲା ଏତିକି ନୁହଁ ମାନେ କାଦୁଆ କାଦୁଆ ଏଇ ଥରକ ହେଇଥିଲା ବାଗ ଲାଗିଲାନି ଥୁଆ ହେଇଚି ରେ।
ଉଫ।
ସେ ପୁଣି ନେଲା ଶହେ କୋଡିଏ ଟଙ୍କା। ବାଧିଲା। ଗୁଆ ଘିଅରେ ଜଗନ୍ନାଥ। ଉ ସୁଇଟ୍ସ ପଛୁକୁ ଟିକେ। ଡାହାଣ ସାଇଡ ପଡିବ। ଗୋଟେ ହୋଟେଲ ଟାଇପର ଛୋଟ ଢା ଇଏ ଟାଇପର ଗାଉଁଲି ଟାଇପ। କଣ ମୋର ମନେ ପଡୁନି ନାଁଟା ତାକୁ ପୁଣି ପଇସା ପଠେଇଲି ପଇସା ପଠେଇଲା ବେଳକୁ ପଇସା ଗଲାନି, ଗୋଟେ ଆକାଉଣ୍ଟରେ ଦେଖେଇଲା ଡାଉନଟାଇମ ଆଉ ଗୋଟା ଆକାଉଣ୍ଟ ପ୍ରୋସେସିଂରେ ପଡିଗଲା। ପୁଣି ଆକାଶ ଥିଲା ପୁଣି ସେ ରାତି ନା ଭୋର ତିନଟା ନା କେତେ ବେଳକୁ ଉଠିଲା ବେଳକୁ ସକାଳକୁ ଦେଖିଲା ବେଳକୁ ପଇସାଟା ରିଫଣ୍ଡେଡ ହେଇକି ଆସଛି। ଖାଲି କ ଆକାଉଣ୍ଟରୁ ପୁଣି ରିଫଣ୍ଡ ହେଇକି ଆସି ହଁ।
ତମର।
ହଁ ଆସିବ, ପଳେଇ ଆସ।
ହ।
ହ
ହ ଇଏ ସବୁ ଆଉ। ତୁ ଆଉ ଆଜି ସକାଳୁ କଣ କରୁଥିଲୁ?
ତମେ ଏକା ଏକା କେମିତି ବିରୀୟାନି ଖାଇଦେଲ?
ଏକା କୋଉଠି ଖାଇଲି ଆକାଶର ମୋର ଥିଲୁ ପା ମାନେ ମତେ ପଇସା ଫୋପାଡିଲା ଭଳିଆ ଖାଲି ଲାଗିଲା ପାଣି ରେ ଯାହା ତ ଲାଗୁଥିଲା ସେ ବିରିୟାନୀ ଛାଡ ଖଟା ଲାଗୁଥିଲା, ମୁଁ ତାକୁ ଡାଇରେକ୍ଟ ମୁହେଁ ମୁହେଁ ପଇସା ଦେଲା ବେଳେ ପଇସା ଦେଲା ବେଳେ ପଚାରିଲି କେତେ ଟଙ୍କା ହେଲା। କହିଲା, ତା ପରେ ମୁଁ କହିଲି ଆଉ ଭାଇ ଖ ବିରିୟାନୀ ଟା କେତେବେଳେ କରିଥିଲ। ସେ କଁ ଅଁ କହିଲା ଚାରିଟା ବେଳେ ମୁଁ କଇଲି ଖଟା ଲାଗୁଥିଲା। ଲୋକ ବି ହେଇଠି ଥିଲେ। ଯେ ପାଞ୍ଚ ଜଣ ବସିଥିଲେ ମୁଁ କଇଲି ଖଟା ଲାଗୁଥିଲା। ଆ ପିଲା କହିଲା ଖଟା ଲାଗୁଥିଲା ଆଉ ଟିକେ ଲେମ୍ବୁ ଫେଙ୍ଗୁ ଚୁପୁଡା ହଉଚି। ସେ ଦହି ପକାଉଚି ସେ ଆଉ ଖଟା ଲାଗୁଚି ମୁଁ କହିଲି ଖଟା ଲାଗୁଥିଲା ଆଉ କହିଲା ମୁଁ କହିଲି ଦହି ପାଣି ଖଟା ଲାଗୁଛି ବିରିୟାନୀ ଖଟା ଲାଗୁଛି ଦିଟାଙ୍କ ଖଟା ଲାଗିଲେ ଖାଇହବ ଆଁଆଁ କହିଲା ଆଗକୁ ଆଉ କରିବିନି ମୁଁ କହିଲି ହଁ ଦେଖେଇକି ଆଉ ଆଗକୁ କରିବନି ନା କମେଇ ତ ମୁଁ ଲେମ୍ବୁ ଟେ ପକେଇଆ ଚିପୁଡି ମୁଁ କହିଲି ହଁ ଆଗୁ କୁ ଆଉ ଭାବୁଥିଲି ପଇସା କମେଇକି ଦେବି। ମୁଁ ଦେ ଛାଡ।
ଖରାପ ଲାଗିବ ଗୋଟେ। ଏସବ ତା ନେଇକି ଦେଲେ
ହଁ।
ନାଇଁମ ଜଁ ଯୋଉ ଇଏ ବାଗ କରିନଥିଲା ଚିକେନ ପକୋଡା ଗୋଟେ ହାପ୍ ପ୍ଲେଟ୍ ଖାଇଲୁ ସେଟା ବି ବାଗ କରିକି ଦେଲନି ବୋଉ କହିଲା ଖାଇଦେ ଆଁ ଖାଇବା ଦେଖିବା ଉଁ ଟିକେ ଟ୍ରାଏ କରିବା କଣ ଲାଗୁଚି ବୋଲିକି ସିଏ କୋଉ ବାଗ ହଁ ଭାଗ ଲାଗିଲଣି ଚା ସାଙ୍ଗ